ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ମ୍ୟାଡ଼ମ୍ ନମସ୍କାର।
ଆଜ୍ଞା ନମସ୍ତେ।
କେମିତି ଅଛନ୍ତି?
ହଁ ମୁଁ ତ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି।
ମୁଁ ବି ବହୁତ ବଢିଆ ଅଛି କଣ କରଛନ୍ତି?
ଏବେ ଖାଇକି ଆସିଲି ଆପଣ?
ହଁ ମୁଁ ବି ଖାଇକି ଏମିତି ବସିଥିଲି ତ ଆଉ ଆପଣଙ୍କ ଦେହ ଠିକ୍ ଅଛି।
ହୁଁ ମୋ ଦେହ ତ ଠିକ ଅଛି ଆପଣଙ୍କ ଘରେ ସବୁ କେମତି ଅଛନ୍ତି?
ଘରେ ସବୁ ବହୁତ ବଢିଆ ଅଛନ୍ତି ଆପଣଙ୍କ ଘରେ କେମିତି ଅଛନ୍ତି?
ଆମ ଘରେ ବି ସବୁ ବହୁତ ବଢିଆ ଅଛନ୍ତି।
ହୁଁ ହୁଁ ହେଲେ ଖାଇବାରେ ଆଜି କଣ ରୋଷେଇ ହେଇଥିଲା।
ଆଜି ଯେହେତୁ ଆଇଁଷ ବାର ଅଛି ତ ଚିକେନ ହେଇଥିଲା ଆଉ।
ଓହୋ ବଢିଆ ହେଲେ ଆପଣ ଚିକେନ ଖାଉଛନ୍ତି ମୁଁ ସୁଧ ଶାକାହାରୀ ତ କିଛି ଖାଉନି
ଓ ଆଚ୍ଛା ଆପଣ ତାହେଲେ ଭେଜିଟେରିୟାନ୍
ଆଜ୍ଞା ଆଜ୍ଞା। ଆପଣଙ୍କ ପଢାପଢି କେମିତି ଚାଲିଛି?
ହଁ ପଢାପଢି ଭଲ ଚାଲିଛି ଆଚ୍ଛା ଆପଣଙ୍କ ଆଡେ ଯୋଉ ବାଲି ଯାତ୍ରା ପାଳନ କରାଯାଏ।
ନା ନା ବାଲିଯାତ୍ରା କଟକରେ ହୁଏ।
ଓ ଆପଣଙ୍କ ଆଡେ କରା
ନା ଆମର ପଶ୍ଚିମ ଓଡ଼ିଶା ତ ଆମପଟେ ନୂଆଖାଇ ଏସବୁ ନୂଆଖାଇ ରଥଯାତ୍ରା ଶୀତଳ ଷଷ୍ଠୀ ଏସବୁ ହୋଇଥାଏ।
ହୁଁ। ଆଚ୍ଛା।
ପଟେ ଶୀତଲ ସଷ୍ଟି ହୁଏ
ଶୀତଳଷଷ୍ଠୀ ମାନେ ଯୋଉ ଦୁର୍ଗା ଅଷ୍ଟମୀ ରେ ହୁଏ ଯୋଉଟା ତ?
ନା ନା ନା ଏବେ ଯୋଉ ଆ ମାନେ କେତେ ଷୋହଳ ନା ସତର ତାରିଖରେ ଅଛି ଜୁନ ଷୋହଳ ସତର।
ନାଇଁ ମୁଁ ତ କାହିଁ ଜାଣିନି ଆପଣ କହିଲେ ଦେଖିବା ସେଇଟା କେମିତି କଣ ଆପଣ କାଡେ ପାଳନ କରାଯାଏ।
ମାନେ ପ୍ରଭୁ ଶିବ ଶଙ୍କରଙ୍କୁ ଉମ୍ ତାଙ୍କର ତାଙ୍କର ପୂଜା ଅର୍ଚ୍ଚନା ହୁଏ ମାନେ ଆମର ଯେଉଁ କହିବା ଅନୁସାରେ ପୃଥିବୀ ଯୋ ଗରମ ହେଉଛି ସେଟାକୁ ଏମିତି ଥଣ୍ଡା ରଖ ଦେଖିବା ପାଇଁ ସେ ପୂଜା ଟା ଏମିତି କରାଯାଏ ଲୋକେ କହନ୍ତି ଶୀତ ଶୀତଳ ଶଷ୍ଟିଟା ମାନେ ଭଗବାନଙ୍କ ପାଇଁ କରାଯାଏ ଶିବ ଭଗବାନଙ୍କ ଆଉ ମା ପାର୍ବତୀଙ୍କ ସହିତ ବାହାଘର ହୁଏ ଏମତି ମାନେ ଶିବରାତି ଯେମିତି ହୁଏ। ସେମିତି ହିଁ ଶୀତଳ ଷଷ୍ଠୀ କିଛି ପୂଜା ଅର୍ଚ୍ଚନା କରାଯାଏ ଭଗବାନଙ୍କୁ।
ଆଛା ହଁ ଆମ ଆଡେ କି ସେଟା କରାଯାଏ ମାନେ ଶିବ ମନ୍ଦିରରେ ଯେତିକି ବଡ ବଡ ସବୁ ଶିବ ମନ୍ଦିର ଅଛି ଶିବଙ୍କର ଘର ଲୋକ ଜଣେ ହେଇଥିବେ ଆର ବର୍ଷ ଆମର କେମିତି କରାଯାଇଥିଲା ଶିବଙ୍କ ବାପା ଜଣେ ହେଇଥିଲେ ମାନେ ମୋ ଅଜା ଯିଏ ସେି ଶିବଙ୍କ ବାପା ହେଇଥିଲେ ତାପରେ ପାର୍ବତୀଙ୍କ ବାପା ଜଣେ ହେଇଥିବେ ତାପରେ ତାଙ୍କର ମାନେ ଯେମିତି ରୀତିନୀତି ନିତି ଅନୁସାରେ ଶିବ ପାର୍ବତୀଙ୍କର ବାହାଘର ମାନେ ପାଳନ କରାଯାଏ। ମାନେ ନର୍ମାଲ ଘରେ ଯେମିତି ବାହାଘର କରାଯାଏ। ସେଇ ଭଳିଆ ପୁରା ଶିବ ପାର୍ବତୀଙ୍କର ରୀତିନୀତି ଭାବରେ ବାହାଘର କ କରାଯାଏ। ଆ ତଣ୍ଠି ମାନେ ଶିବ ପଟୁ ଶି ପାର୍ବତୀଙ୍କ ଭଉଣୀ ଯିଏ ଥିବେ ସିଏ ହାତ ଗଣ୍ଠିି ଫିଟେଇବେ, ତାପରେ ଶିବଙ୍କ ଭଉଣୀ ଯିଏ ଥିବେ ସିଏ ଗୃହ ପ୍ରବେଶ ବେଳ ମାନେ ନଣନ୍ଦ ପୁଟୁଳି ଯେମିତି ମଗା ହୁଏ ସେମିତି ପୁରା ନଣନ୍ଦ ପୁଟୁଳି ମାଗିବେ ଆଉ ମାନେ ଶିବଙ୍କ ବାପା ପାର୍ବତୀଙ୍କ ବାପା ଯିଏ ହେଇଥିବେ ତାଙ୍କର ମାନେ ଯେମିତି ପୁଅ ଝିଅଙ୍କ ବାହାଘର କରାଯାଏ, ଏପଟେ ସେମିତି ଭୋଜି ଭାତ କରିକି ମାନେ ସେମିତି କରାଯାଏ, ରିସେପସନ୍ କୁୁ ବି ଯେମିତି ଭୋଜି କରାଯାଏ ପୁଅ ଘର ତାପରେ ସବୁ ଯ ଝିଅ ମାନଙ୍କୁ ବନ୍ଧୁ ବାନ୍ଧବ ସବୁ ଡକା ଯାଇଥାଏ, ମାନେ ଯେମିତି ଶିବ ପାର୍ବତୀଙ୍କ ବାହାଘର ପୁରା ପୁଅ ଝିଅଙ୍କ ବାହାଘର ହେଲା ଭଳିଆ କରାଯାଏ, ଝିଅ ମାନଙ୍କୁ ସବୁ କୁଣିଆ ମାନେ ଘରକୁ ଡକା ଯାଏ, ତାପରେ ବାହାଘର ପରେ ଝିଅ ମାନଙ୍କୁ ଯେତେବେଳେ ତାଙ୍କ ଶାଶୁ ଘରକୁ ଯିବା ଟାଇମ୍ ଆସିବ ତୁମ୍ବୁ ଶାଢୀ ଫା ଢି ଆଉ ମାନେ ଯେମତି ମାନେ ବାହା ଘରରେ ଯେମିତି ଦିଆଯାଏ ଝିଅ ମାନଙ୍କୁ ଆଉ ବନ୍ଧୁ ବାନ୍ଧବଙ୍କୁ ସେଇ ଭଳିଆ ଭାବରେ ଶାଢୀ ସବୁ ଦିଆଯାଏ।
ଆଜ୍ଞା, ମାନେ ଆପଣ ଯୋଉ ଏ ସବୁ ଯୋ ଗୁଡାକ କହିଲେ ଏଟା ଶିବରାତ୍ରିରେ ଏମିତି ପୂଜା ଅର୍ଚ୍ଚନା କରାଯାଏ ଭଗବାନଙ୍କ
ନାଇଁ ଶିବରାତ୍ରିରେ ଆମର ଏମିତି କରାଯାଏନି, ଶିବରାତ୍ରିରେ ଅଲଗା କରାଯାଏ, ଏଇଟା ଯୋଉ ଶୀତଳ ଷଷ୍ଠୀ କହିଲେ ଶୀତଳ ଷଷ୍ଠୀ ରେ ଆମର ଏମିତି ହୁଏ।
ଓ ହୋ ହୋ ଆଉ କୁହନ୍ତୁ ହଁ ଆମ ପଟେ ଆମ ପଟେ ମାନେ ଆପଣ ବାଲିଯାତ୍ରା କହୁଚନ୍ତି, ଆପଣଙ୍କ ପଟେ ବାଲିଯାତ୍ରା ହୁଏ?
ହଁ ଆମ ପଟେ ତ ବହୁତ ଧୁମଧାମ୍ ରେ ବାଲିଯାତ୍ରା ପାଳନ କରାଯାଏ।
ଆଜ୍ଞା ଆଜ୍ଞା ହେଲେ ଯେମିତି କି କଣ କେମିତି କରିଥାନ୍ତି ଟିକେ କହିପାରିବେ? କାହିଁକି ନା ଆମ ଏପଟେ ବାଲିଯାତ୍ରା କରନ୍ତିନି, ତ ମୁଁ କିଛି ଜାଣିନି ସେ ବିଷୟରେ କି ମୁଁ କେବେ ବାଲିଯାତ୍ରା ଦେଖିବା ପାଇଁ ମଧ୍ୟ କଟକ ଯାଇନି।
ଆଚ୍ଛା ଆମ ଆଡେ ବାଲିଯାତ୍ରା ମାନେ ସେଟା ପଞ୍ଚୁକୋବି କାର୍ତ୍ତିକ ମାସରେ ପଡେ ନା, କାର୍
ହଁ ହଁ ଆମ ଆମ ଆଡେ କାର୍ତ୍ତିକ ପୂର୍ଣ୍ଣିମା କରୁଛନ୍ ତି ପଞ୍ଚୁକ ଯୋଉଟା କହୁଚନ୍ତି, କେତେ ଜଣ ଗୋଟେ ମାସ ଗୋଟେ ମାସ କାର୍ତ୍ତିକ ପୂର୍ଣ୍ଣିମା ଯୋଉ କାର୍ତ୍ତିକ ମାସ ଯୋଉ ମାସରେ ହୁଏ, ମୋର ପ୍ରଥମ ଦିନଠୁ ମାନେ ଗୋଟେ ମାସ ଯେ ଅଧା ଜଣ କାର୍ତ୍ତିକ ମାନେ କହନ୍ତି, ଆଉ କେତେ ଜଣ ଥାଆନ୍ତି ଯୋଉ ପଞ୍ଚୁକ କରନ୍ତି।
ଆଚ୍ଛା ଆମ ଆଡେ କଣ କି ମାନେ ଆମ ଆଡ଼େ ସେଇ କାର୍ତ୍ତିକ ମାସ୍ ତ ଗୋଟେ ମାସ ପୁରା ନିରାମିଷ ଖାଇବେ କେହି ଆମିଷ ଗ୍ରହଣ କରିବେନି। ଆଉ ସେଇ ଯୋଉ ମାସଟାରେ ପଞ୍ଚୁ କ ପାଞ୍ଚ ଦିନ ପଡେ ସେ ପାଞ୍ଚ ଦିନ ଯାକ ମାନେ ମାନେ ଭୋରୁ ଉଠିକି ସବୁ ଗାଧୁଆ ପାାଧୁଆ କରିକି ମନ୍ଦିର ଦର୍ଶନ କରିକି। ଚୋଉରା ମୂଳେ ମୁରୁଜ ପ କାଯାଏ, ତାପରେ କାର୍ତ୍ତିକଶ୍ବରଙ୍କ ପୂଜା କରାହେଇଥିବ, ପ୍ରଥମ ଯୋଉ ଦିନ ଅଁ, ଆରମ୍ଭ ହବ ପଞ୍ଚୁକ ତା ସେଇଠୁ କାର୍ତ୍ତିକଶ୍ୱର ପୂଜା ଆରମ୍ଭ କରାହବ, ତାପରେ ପା ଞ୍ଚ ଦିନ ପଞ୍ଚୁକ ପାଞ୍ଚ ଦିନ ହୁଏ। ଶେଷ ଦିନ ଯୋଉ ଦିନ ଶେଷ ଦିନ ଦିନ ମାନେ ସମସ୍ତେ ରାତି ଦିଟା ତିନିଟା ରୁ ଉଠିକି ଯାଆନ୍ତି ଡଙ୍ଗା ଭସ ସେଇବା ପାଇଁ ଡଙ୍ଗା ବସେଇକି ଆସ ସନ୍ତି।
କେତେ ତିନି ଆପଣଙ୍କ ଆଡେ ତିନି ଦିନରେ ଡଙ୍ଗା ଭସା ସ ଯାଇକି
ନାଇଁ ନାଇଁ ତିନି ଦିନ ନୁହେଁ ସେଟା ପଞ୍ଚୁକ ପାଞ୍ଚ ଦିନ ପାଳନ କରାଯାଏ ତାଥିରୁ ଶେଷ ଦିନଟାରେ ଡଙ୍ଗା ଭସା
ହଁ ହଁ ଶେଷ ଦିନରେ ଆମର ସେମିତି କରେ ଆମର ବି ସେମିତି ଡଙ୍ଗା ଇଏ କରନ୍ତି।
ଆଛା ଯାତ୍ରା ବି ପଡେ ମାନେ ବାଲିଯାତ୍ରା ଯୋଉଟା ସେଟା ବାଲିଯାତ୍ରା ସେଇଦିନଠୁ ଆରମ୍ଭ ହବ ପଞ୍ଚୁକଠୁ ବାଲିଯାତ୍ରା ଆରମ୍ଭ ହବ ବାଲିଯାତ୍ରା ଏମିତି ମାନେ ନାଚ ବି ପଡେ ନାଚ ପାଞ୍ଚ ରାତି ପଡେ ଆଉ ବାଲିଯାତ୍ରା ଯୋଉଟା ସେଟା ମାନେ ପାଖାପାଖି ଆଠ ଦଶ ଦିନ ଯାକେ ହୁଏ ମାନେ ସବୁ ପ୍ରକାର ଦୋଳି ପଡିଥିବ ଛୋଟ ଛୁଆଙ୍କର ଖାଇବା ଷ୍ଟଲ ବି ପଡିଥିବ ଆଉ ବହୁତ ସାରା ସେଲଫି ଷ୍ଟାଣ୍ଡ ଥିବ ଆଉ ଜିନିଷ ବି ଡ୍ରେସଠୁ ଆରମ୍ଭ କରି ବ୍ୟାଗ
ଆଜ୍ଞା ଆଜ୍ଞା ମାନେ ପଞ୍ଚୁକ ସରୁ ସରୁ ଆପଣଙ୍କ ସେପଟେ ବାଲିଯାତ୍ରା ଆରମ୍ଭ ହଏ ବାଲିଯାତ୍ରା କେତେ ଦିନ ହୁଏ
ବାଲିଯାତ୍ରା ସେମିତି ନାହିଁ ଆମ ଆଡେ ଏପଟେ ବାଲିଯାତ୍ରା ଆଠ ରୁ ଦଶ ଦିନ ହୁଏ ତା ଭିତରୁ ନାଚ ପଡିଥାଏ ବି ପାଞ୍ଚ ରାତି ନାଚ ପଡିଥାଏ।
ଆଜ୍ଞା ଆଜ୍ଞା ଆମ ଗଟେ ତ ସେମିତି କିଛି ହୁଏନି ଯୋଉ ପଞ୍ଚୁକ ଯୋଉ ପାଞ୍ଚ ଦିନ ଥିବ ସେ ଭିତରୁ ଗୋଟେ ଦିନ ଯୋଉ ଦିନ ଲାଷ୍ଟ ଦିନ ଆମର ଡଙ୍ଗା ଭସାାଯାଇ ଆଉ ଭଗବାନଙ୍କୁ ଧରି ଘରେ ଘରି ବିଜେ କରନ୍ତି ମାନେ ମାନେ ଗୋଡ ଧୁଅନ୍ତି ଭଗବାନଙ୍କର ଯୋଉ କହନ୍ତି ଯୋଉ ମୂର୍ତ୍ତିଟା ଜଣେ ଧତି ଗୀତ ନାଚ ବାଦ୍ୟ କରିକି ଗାଁ ରେ ସମସ୍ତଙ୍କ ଘରେ ଘରେ ବୁଲାନ୍ତି। ଆମର ଶମତି ହୁଏ ତାପରେ- ଆଉ ମଝିରେ ଗୋଟେ ଯୋଉ ପାଞ୍ଚ ଦିନ ଭିତରେ ଗୋଟେ ଏ ଅଁଳା ନବମୀ ନା କଣ ଗୋଟେ ପଡେ ବୋଧେ ସେ ଯୋଉ ଗଛର ଅଁଳା ଗଛ ତଲେ ଆମର ଭୋଜି କରାଯାଏ। ଆପଣଙ୍କ ସେମିତି କିଛି କରନ୍ତି?
କିଛି ନାହିଁ ହେଲେ ଆମ ଆଡେ ଯାତ୍ରା ପଡେ ନାଚ ପଡେ ଆଉ ମାନେ କାର୍ତ୍ତିକେଶ୍ଵରଙ୍କ ପୂଜା କରାଯାଏ ଆଉ ଦିନ ମାନେ ସବୁଦିନ ଯାକ ଭୋଜି କରାଯାଏ ମାନେ ଯୋଉ ସାହି ରେ ପୂଜା ହୁଏ ସେଇ ସାହି ରେ ସବୁଦିନ ମାନେ ଭୋଜି ଦିଆଯାଏ ଆଉ ଶେଷ ଦିନ ଯୋଉ ଦିନ ମାନେ କାର୍ତ୍ତିକେଶ୍ୱଵରଙ୍କର ଶେଷ ଦିନ ସେଇଦିନ କଣ କରାଯଏ ଗାଁ ସାରାଙ୍କୁ ଭୋଜି ଦିଆଯାଏ। ତା ଏଠୁ ବିସର୍ଜନ କରାଯାଏ ଡିଜେ ଫିଜେ ଆଣିକି ପିଲା ସବୁ ବିସର୍ଜନ କରନ୍ତି ଆଉ।
ଆଜ୍ଞା ଆଜ୍ଞା। ହେଲେ ମାନେ ଆପଣଙ୍କ ଆପଣଙ୍କ କହିବା ଅନୁସାରେ ଆମ ପଟରେ ଯେମିତି ପୂଜା କରା ପୁରା ପୂଜା ଅର୍ଚ୍ଚନା କରାଯାଏ ଆପଣଙ୍କ ପଟେ ବି ଅଲଗା ଟିକେ ହଉଛି ନା ମ୍ୟାଡ଼ାମ।
ଆଜ୍ଞା।
ହୁଁ ଆମ ପଟେ ହେଲେ ମାନେ ସଖାଳୁ ପଞ୍ଚୁ ପଞ୍ଚୁକ ଯୋଉ ସକାଳୁ ଗାଧୁ ହେେଇକି ନେଇକି ଭଗବାନଙ୍କ ପାଇଁ ଭୋଗନଆ ଆଇଥିବ ସେଇଟା ନେଇକି ଗୋଟେ ମାନେ ତୁଳସୀ ଗଛ ଅଛି ସେ ତୁଳସୀ ଗଛ ମୂଳ ଭଗବାନଙ୍କ ଫଟୋ ରଖା ହେଇଥିବ। ସେଠି ଭଗବାନଙ୍କୁ ପୂଜା କରାଯାଏ ମାନେ ମାନେ ଏକା ଏକା କରନ୍ତିନି ଗାଁର ଯେତେ ଜଣ ଅଛନ୍ତି ଯିଏ ଯିଏ ପଞ୍ଚୁକ ମାନୁ ଥିବେ ସମସ୍ତେ ସେଠି ଭଗବାନ ପାଇଁ ପ୍ରସାଦ ନେବେ ଦୀପ ଜାଲିକି ସେଠି ସକାଳେ ପୂଜା ଅର୍ଚ୍ଚନା କରାଯାଏ ଆଉ ସନ୍ଧ୍ୟାରେ ମଧ୍ୟ ପୂଜା ଅର୍ଚ୍ଚନା କରାଯାଏ। ସେ ସେ ପାଞ୍ଚ ଦିନରେ
ଆଛା ଆମ ଏପଟେ
ହୁଁ କୁହନ୍ତୁ କୁହନ୍ତୁଣ
ଆ ଆପଣ ଯୋଉ କହିଲେଣ ଅଁଳା କଛ ଗଛ ମୂଳେ ପୋଜି କରନ୍ତି ପୂଜ ଅଚ୍ଚନା ହୁଏ ଆମର ସେମିତି ଗଛ ମୂଳେ ମାନେ ପୂଜା କିଛି କରାଯାଏନହି ଆମର କାର୍ତ୍ତିକେଶଵର ଠାକୁର କରିକି ତାଙ୍କୁ ପୂଜା କରାଯାଏ ଆଉ ଆଉ ଯାତ୍ରା ପାତ୍ରା ହୁଏ ଡଙ୍ଗା ଭସ
ସେଇଟା ହିଁ ମ୍ୟାଡ଼ମ୍ ସେଇଟା ହିଁ ଆମ ଆମର ପଞ୍ଚକର ଯୋଉ ପଞ୍ଚମୀ ଲାଷ୍ଟ ଦିନ ଥିବ ଭଗବାନଙ୍କୁ ନେଇକି ଅଳା ଗଛ ତବେ ସେମିତି କଣ ଥିବ ରୀତିନୀତି ମୁଁ ତ ଜାଣି ଆପଣଙ୍କର ଯଦି ହଉନି ତ ମାନେ କିଛି କହିବା କଥା ନାହିଁ ହେଲେ ଆମ ପଟେ ସେମିତି ପୂଜା ଅର୍ଚ୍ଚନା କରାଯାଏ ତ କାର୍ତ୍ତିକ ଭଗବାନଙ୍କ ଫଟୋ ନେଇକି ସେ ଅଁଳା ଗଛ ମୂଳରେ ପୂଜା କରାଯାଏ ଆଉ ସେଠି ଭୋଜି ଦିଅନ୍ତି ସମସ୍ତଙ୍କୁ ମାନେ ଅରୁଆ ଭାତ ଡାଲି ମାନେ ଏମତି ତରକାରୀ କ୍ଷୀରି ଏମିତି ଭଗବାନଙ୍କୁ ଭୋଗ ଲଗାଯାଏ ସମସ୍ତେ ଗାଁର ଯେତେ ଜଣ ଥାଆନ୍ତି ମାନେ ସମସ୍ତଙ୍କୁ ଡାକିକି ସେ ଭୋଜି ଦିଆଯାଏ ସେଠି
ଆଚ୍ଛା ଏଇଟା ଗୋଟେ ନୂଆ କଥା ଆପଣଙ୍କୋଠୁ ଶୁଣିକି ବହୁତ ଖୁସି ଲାଗିଲା ଆମ ଆଡେ ତ ଏମିତି ହୁଏନି। ଜାଣିନଥିଲି ଆପଣଙ୍କଠୁ
ହୁଁ ଆ ସେ ଗୋଟେ ସେ ଗୋଟେ ଜିନିଷ ସେଠୁ ବହୁତ ଭଲ ଲାଗେ ମ୍ୟାଡ଼ାମ କାହିଁକି ନା ମାନେ ଭୋଜି ଯେମିତି କାହା ଜଣଙ୍କର ବାହାଘର ହେଲେ ଯେମିତି ଖୁସି ଲାଗେନା ସମସ୍ତେ ଖୁସି ହେଇକି ଗୀତ ନାଚ କରନ୍ତି ସେମିତି ଭଗବାନଙ୍କର ଭୋଜି ସରିଲା ପରେ ତାର ଦିନ ଦିନ ଗାଧିକି ଆସିକି ମାନେ ଡଙ୍ଗା ଭସିକି ଆସିକି ଭଗବାନଙ୍କ ସମସ୍ତଙ୍କ ନାଚ କରିକି ଘରେ ଘରେ ସମସ୍ତଙ୍କ ଘରେ ବୁଲା ହ ଭଗବାନଙ୍କୁ ନେଇକି
ଆଛା
ଉଁ ସେଇଟା ବଡ ନିଆରା ଲାଗିଥାଏ ଆମ ଦେଖିବାକୁ ମଧ୍ୟ କି ନାଚ କରିକି ଭଗବାନଙ୍କ ନାମ ଜପିକି
ଆଚ୍ଛା ଆପଣଙ୍କ ଆଡେ ତାହେଲେ ଏମିତି କରାଯାଏ।
ଆଜ୍ଞା ଆଜ୍ଞା ହଉ ମ୍ୟାଡ଼ାମ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ହଁ ଆଜ୍ଞା ଆପଣଙ୍କ ସହ ବି କଥା ହେଇଛିି ବହୁତ ନୂଆ କଥା ବି ଶିଖିବାକୁ ମିଳିଲା।
ଆପଣଙ୍କ ପଟର ଯେଉଁ ବାଲିଯାତ୍ରା ଏସବୁ ଶୁଣିକି ମଧ୍ୟ ମୋତେ ବହୁତ ଖୁସି ଲାଗିଲା ମ୍ୟାଡ଼ମ୍ କାହିଁକିନା ଆମ ପଟେ ତ ସେମିତି କିଛି ରୀତିନୀତି ନାହିଁ ତ ମୋତେ ବହୁତ ଭଲ ଲାଗିଲା।
ଆଚଛା ଆପଣଙ୍କ ପଟେ ଯାହା ଅଛି ଆମ ପଟେ ନାହିଁ ଆମ ପଟେ ଯାହା ଅଛି ଆପଣଙ୍କ କୁଆଡେ ନାାଇଁ ହେଲେ ବି ଅଛି ତ ଆଉ
ହଉ ହଉ ରଖୁଛି ମ୍ୟାଡ଼ାମ
ଆଜା ଆଜ୍ଞା ଧନ୍ୟବାଦ
ହୁଁ